ହାଲୋ
ହଁ।
ଶୁଭୁଛି?
ହଁ, ହଁ ଶୁଭୁଛି।
ଆଉ କଣ କରୁଛ?
ଏଇଟି ଶୋଇଥିଲୁ ଆଉ।
କଣ ଏତେବେଳୁ?
ଆଉ ଖରାରେ ଏବେ ବାହାରେ କଣ କରିବୁ?
ଆଉ ଖାଇପ ଖାଇବା ପିଇବା ଆସିଲାଣି ତ?
ନା ନା ଖାଇବା ସରିନି।
ଆଉ ନ ଖାଇକି ଶୋଇ ପଡୁଚ।
ହଁ, ଉଠିଲେ ଖାଇବୁ।
ଓ ମାନେ ସକାଳେୁ କଣ ଖାାଇଥିଲେ?
ସକାଳେ ବିସ୍କୁଟ ଚାହା।
ବିସ୍କୁଟ, ଚାହା ଆଉ। ଆଉ ତଥାପି ଖରା କଣ କେମିତି ହଉଛି?
ଖରା ଆଜି ବହୁତ୍ ଜୋରରେ ହଉଛି।
ବହୁତ୍ ଜୋର୍ ରେ।
ହଁ, ଆଉ ତମେ କଣ ଖାଇଥିଲ?
ମୁଁ ଦହିବାର ଆଲୁଦମ୍ ଖାଇଥିଲି।
ହଁ।
ଆଇଖା କୋଉଠି?
ଘରେ।
ଅ ଆଉ ଲାଇନ ହେରିକା ଅଛି ନା ମାନେ କଣ ପାୱାର କଟ ହେଇଛି।
ନା ଲାଇନ୍ ଅଛି।
ଲାଇନ୍ ଅଛି ନା
ହଁ।
ଆଉ ଆଜି ରୋଷେଇ?
ରୋଷେଇ ଆଜି କଣ ହେଇଛି ମୁଁ ଜାଣିନି ଠିକ୍ ସେ
ଅ, ହିଁ। ଆଉ ଯୋଉ ଏକାଦଶୀ କର ନା ଏକାଦଶୀ କରନି?
ନା ନା
ଏକାଦଶୀ କରନି ଏକାଦଶୀ ଏକାଦଶୀ ତ କରେନି। କିନ୍ତୁ ଏକାଦଶୀରେ ପୁରୀ ଯାଏ ଠାକୁରଙ୍କ ଦର୍ଶନ କରିବାକୁ।
ହଁ, ଏକାଦଶୀରେ କଣ କେମିତି ହୁଏ ଯିଏ ଚାହିଁବ ଓଷା କରିବାକୁ?
ହୁଁ, ଆମର କଣ ଯେମିତି ବାର ମାସ ରହୁଛି ଗୋଟେ ମାସରେ ଆମର ଦିଟା ଲେଖା ଏକାଦଶୀ ପଡେ ଗୋଟେ କୃଷ୍ଣ ପକ୍ଷରେ ଗୋଟେ ଶୁକ୍ଳ ପକ୍ଷରେ ହେଲା ତା ଦେହରୁ ଆମର କେତେବେଳା ହେଲା ଚବିଶ ତାରିଖ ଏକାଦଶି ହେଲା ବୁଝୁଛ ନା ହଁ। ଚବିଶଟା ଏକାଦଶୀ ରୁ ଆମର ଚାରିଟା ଏକାଦଶୀ ହଉଛି ବଡ ଏକାଦଶୀ। ହେଲା ଯେବେଠୁ ତମେ ଏକାଦଶିନ ଷ୍ଟାର୍ଟ କରିବ ବୁଝିପାରୁଛ ନା ହଁ ତା ଗୋଟେ ଗୋଟେ କାର୍ତ୍ତିକ ମାସ ଗୋଟେ ହଉଛି ମାଘ ମାସ ହେଲା ଗୋଟେ ହୋଉଛି ଆଷାଢ଼ ହେଲା ଏ ଯଉ ଦେବସ୍ନାନ ଏବେ ଯୋଉ ପଡିବ ଆମର ସୁନାବେଶ ପଡିବ ଯୋଉଟା ହରିଶୟନ ଏକାଦଶୀ ହଁ ହରିଶୟନ ଏକାଦଶୀ ସୁନାବେେଶ ଏକାଠି ପଢୁଛି ଏ ବର୍ଷ ହେଲା ତ ସେଇଠୁ ତୁମେ ଷ୍ଟାର୍ଟ କରିପାରିବ ହେଲା ତ ଏକାଦଶୀ କଲେ କଣ ହୁଏ ନା ମଣିଷ ଯୋଉ ମୁଖ୍ୟ ବ୍ୟକ୍ତି ପାଇଁ ଯୋଉ ଇଏଟା ସେଟା ତମକୁ ସହଜରେ ମିଳିଯିବ ଭଗବାନଙ୍କ ଦେଖ ଆଜ୍ଞା କଣ ଭଗବାନ ତା ମଝିରେ ଆମର କାମନା ଭାବନା କେତେ କଣ ଅଛି ତାପରେ ରହୁଛି କିନ୍ତୁ ଏକାଦଶୀ ତ କେ ଠାକୁରଙ୍କର ଅତି ନିକଟତର ହେଇଯିବ ମାନେ ଯାହାବି କିଛି ଭାବେ ହଁ ତମ ଯୋଉ କୁହନ୍ତିନି କୁହନ୍ତିନି ଜଣ ଜଣଙ୍କ ପାଟିରେ ଭଗବାନ ଥାଏ ସେଇ ଟାଇପର ଆଉ ମାନେ ତମର ଗୋଟେ ଗୋଟେ କଥା ବି ପୁରା ଇଏ ସହିତ ସମାନ ହେଇଥା ତମ ପାଟିରୁ ହଠାତ୍ ଯୋଉଟା ବାହାରିବ ସେଇଟା ଶତ ହେଇଯାଏ ହୁଁ। ଏଉ ତାପରେ କଣ ଏକଦଶୀ ଅର୍ନ ହେଲେ ଖାଇବନି ଟୋଟାଲି ହେଲା ହଁ ନାଇଁ ଦଶମୀ ଦିନଠୁ ହିଁ ଛାଡିବ ଦଶମୀ ଏକାଦଶ ହଁ ଲ ତ ଖାଇବନି ଅନ୍ନ ମାନେ ଭାତ ଘାତ କିଛି ଖାଇବନି କେବଳ ମହାପ୍ରାସଦ ଖାଇପାରିବ କୋଉଠୁ ଜଗନ୍ନାଥ ମନ୍ଦିର ସବୁ ଜଗନ୍ନାଥ ମନ୍ଦିରରେ ଖାଇପାରିବନି ହେଲା ପୁରୀରେ ହଁ ପୁରୀରେ ଖାଇବ କାହିଁକି ନା ଯେତେବେଳେ ଭଗବାନ ଇଏ କରୁଥିଲେ ସମସ୍ତେ ଖାଉଥିଲେ ଏକାଦଶୀରେ ଆସିକି ଯେ ଅନ୍ନ ଖାଉଥିଲେ ବ୍ରହ୍ମା ବି ଆସିଥିଲେ ହେଲା ଆଉ ଗୋଟେ ନଥିଲା ଖାଇବାକୁ ଗୋଟେ କୁକୁର ବି ଖାଉଥିଲା ବ୍ରହ୍ମା କଣ କହିଲେ ସେ କୁକୁର ସାଙ୍ଗରେ ବସିକି ସେଠୁ ଅନ୍ନ ଖାଉଥିଲେ ହେଲା ଏକାଦଶୀ କହିଲେ ଆଜି ଏକାଦଶୀ ଏକାଦଶୀ ଯିଏ ମାନେ ଦେବି ଯିଏ ସେ କହିଲେ ଆଜି ଏକାଦଶୀ ତମେ କେମିତି ଅନ୍ନ ଖାଉଛ ପାପ ଲାଗିବ ସେଠୁ କଣ କଲେ ଜଗନ୍ନାଥ ଦେଖିବ ଜଗନ୍ନାଥ ଯେତେବେଳେ ପୁରୀ ମନ୍ଦିର ଯିବ ଜଗନ୍ନାଥ ମନ୍ଦିର ପଛ ଗୋଟେ ଜଗନ୍ନାଥ କଣ କରିଛନ୍ତି ଏକାଦଶୀଙ୍କୁ ଓଲଟା ଟାଙ୍ଗି ଦେଇଛନ୍ତି ହେଲା ସେଇ ଦିନଠୁ ଯଦି ଏ ଏକା ଦଶିରେ ତମେ କେବଳ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ ସାରିକି ତମେ ମହାପ୍ରସାଦ ଖାଇବ ତାହେଲେ ସେଇଟା କିଛି ପାପ ଲାଗିବନି। କିନ୍ତୁ ସେମ ଜିନିଷ ତମେ ଯଦି ଘରେ ଖାଇଲ ତାହେଲେ ତମକୁ ପାପ ଲାଗିବ।
ଇଲେ ପାପା ଲାଗିବ?
ହ ତାପରେ ଏକାଦଶୀ ଦ୍ଵାଦଶୀ ରେ ଯ ତୁଳସୀ ଛିଡେଇବନି ତାର ବହୁତ ବାରଣା ଅଛି ତୁଳସୀ ଛିଡେଇବନି ତୁଳସୀ ଚଉରାରେ ପାଣି ଦବନି ହେଲା କିନ୍ତୁ ଆଉ ତୁଳସୀ ପୂଜା କରିବ କିନ୍ତୁ ପାଣି ଦବନି।
ଜଳ ଟେକିବନି ଆଉ
ହଁ ପାାନିହେରିକା ଟେକି ବନି ଏମତି ବହୁତ କିଛି ଅଛି ଯୋଉଟା କି ଆମେ ବି ଅଧା ଅଧା ଜାଣିନୁ ବୁଝୁଛ ନା କିନ୍ତୁ ସେଠି ଗଲେ କିନ୍ତୁ ଭଲ ଲାଗେ ସେ ଜଗନ୍ନାଥଙ୍କ ପାଖକୁ ଗଲେ ମାନେ ଏକା ପୂଜା ଯୋଉ ହୁଏ ମୁଁ ଏଇଟା ନିଜ କରିଆରୁ କହୁଛି ଆମେ ଧର ଏକାଦଶୀ ଯାଇ ଯାଇଛୁ ଦର୍ଶନ କରୁଛୁ ଏକାଦଶୀ ମାଙ୍କୁ ମାନେ କୁଆଡୁ ସେ ଥିଲା ମାନେ କଣ କଣ ସେଟା ସିଆ ନା ଏମିତି କଣ ଗୋଟେ ଛୋଟ ଯିବାଟା ହଁ ମାନେ କଟାସ ନା କଣ ଏମିତି ଶାଳିଆ ପତନୀ ଶାଳିଆ ପତନୀ ହଁ ସିଏ ଆମେ ସମସ୍ତେ ଏମିତି ବସିକି ମୁଣ୍ଡିଆ ମାରୁଚୁ ଯୋଉ ମାନେ ଏକାଦଶୀ ଙ୍କୁ ହେଲା ସେ ମନ୍ଦିର ଉପୁରୁ ସିଧା ଥିଲା ମାନେ ଏମିତି ଇଏ କରିକି ସିଧା ଗୋଟେ ଭୋଗ ଧଇଲା ସିଧା ସେମିତି ଆମେ ନନା ହରିକା ସମସ୍ତେ କହୁଛନ୍ତି ଦେଖ ଏକାଦଶୀ ଆସିଥିଲେ ଭୋଗ ନେଇକି ଗଲେ। ମାନେ ସବୁଥରକ କୌଣସି ନା କୌଣସି ଇଏରେ ସେ ଆସନ୍ତି ଏମିତି ଇଏ କରନ୍ତି ହଁ
ଏମତି ଆଉ।
ଏଟା ଆଉ ସେ ଟାଇମରେ ମାନେ ସବୁ ଟାଇମ ସମାନ ନଥାଏ କି ମାନେ ଇଏ ସବୁବେଳେ ସେଇ ଆସନ୍ତିନି ଏମିତି ଆଉ ହଉ କିନ୍ତୁ ଏକାଦଶୀ ଯୋଉ ମାନେ ବଡ ଏକାଦଶୀ ପଡେ ଆଉ ତାପରେ ସେନ କଣ ହୁଏ ନା ମନ୍ଦିରରେ ମହାଦୀପ ଉଠେ ମହାଦୀପ ବି ଗୋଟେ ଟାଇମ ଅଛି ଯେତେ ବେଳେ ଆଳତି ନୁହେଁ ମୋହାଦୀପ ଉଠେ ମାନେ କଣ କହିଲେ ନନା ପୁରା ଜଗତର ହିତ ପାଇଁ ପୁରା ଉପରକୁ ଚଢନ୍ତି ମନ୍ଦିର କୁ ପୁରା ଦୀପ ଏମିତି ପୁରା ଭଲ ଜଗତର ଭଲ ହବା ପାଇଁ। ପୁରା ଡକା ହୁଏ ସେଟା କେତେବେଳେ ଦିଟା
ଡେକା ଡକା ହୁଏ ମାନେ ରାତିରେ ନା ଭୋରୁ ଭୋରୁ
ନାଇଁ ନାଇଁ ରାତିରେ ଡେକା ହୁଏଜେ ଯେତେ ବେଳେ ଜଗନ୍ନାଥ ଙ୍କ ଆଜ୍ଞା ମାଳ ପାଇସାରିବେ ମନା ମାନେ ତାପରେ ଦେଖ ଯେ ପର୍ଯ୍ୟନ୍ତ ଯଜ୍ଞ ହଉଚି ଜଗନ୍ନାଥ ଙ୍କର ଆଜ୍ଞା ମାଳ ନ ମିଳିଚି ସେପ ହଁ ସେପନ୍ତ ତ ଟୋଟାଲ ହବ ହିଁ ନାହିଁ।
ହଁ ହଁ ହଁ ଯଦି ଆମେ ଚାହିଁବୁ ଏକାଦଶୀ କରିବାକୁ ମାନେ କୋଉଠୁ ମାନେ ପୁରୀ ଯିବା ପଡିବ ନା ଏଇ ଚାହିଁଲେ ଘରେ ବି କରିପାରିବ।
ନାଇଁ ତମେ ଏକାଦଶୀ ସତ କରିବ ନର୍ମାଲି ତମେ ପୂଜା କରିକି ଠାକୁର ଙ୍କ ପାଖରେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିକି ହେଲା ତୁମେ ସେଠୁ ତୁଳସୀ ପାଇକି ରହିପାରିବ ପାଣି ଆରିକା ପିଇ ପାରିବ। ପାଣି ଥଣ୍ଡା ତମେ ଯଦି ଖାଇ ନ ଅର୍ଣ୍ଣ ବିଲକୁଲ ଫଳ ହରିକା ଖାଇ ପାରିବ ତମେ ହେଲା କିନ୍ତୁ ଖା ଅର୍ଣ ଜିନିଷ ରୋଷେଇ ହେଇଥିବା ଜିନିଷ କୌଣସି ଜିନିଷ ଖାଇବନି ଅନା ଯୋଉ ପାକ ଜିନିଷ ଟୋଟାଲି ଖାଇବନି ଫଳ ମୂଳ ଖାଇକି ରହି ପାରିବ ଠାକୁରଙ୍କୁ କୁ ଇଏ କ ଡାକିବ। ନାମ ଭୋଜନ କରିପାରିବ ସଂକୀର୍ତ୍ତନ କରିପାରିବ ସେଠି ଏକାଦଶୀରେ ଗୋ ମାନେ ମେଳା ହୁଏ ନାଇଁ ଦଶମୀରୁ ତମେ ଦଶମୀରେ ତମେ ଖାଇବା ଟା ଛାଡିଦବ ମାନେ ଅର୍ଣ ହିଁ ଖାଇବା ଛାଡ଼ି ଦବ।
କେତେ ରେ ଛଡ଼ା ହେବ।
ରାତିରୁ ପେଟରେ ରହିବନି ନା କିଛି କିନ୍ତୁ ତାପରେ ତମେ ତମର ଏକାଦଶୀ ଯେମିତି ପୂଜା କରିବା କଥା କରିବ ତୁଳସୀ ତା ପୂର୍ବରୁ ତୋଳିଥିବ ଦଶମୀ ଦିନ ବି ତୁଳସୀ ତୋଳିବନି ହେଲା।
ହଁ।
ତୋଳିକି ପୂଜା କରିବା କଥା କରିବ ସେଦିନ ଟି ଠାକୁରଙ୍କୁ ଯେମିତି ସଜେଇବା କଥା ସଜା ହବ ଯେମିତି ତମ ଜନ୍ମ ଦିନରେ ହଁ ଯେନ୍ ତମ ଜନ୍ମଦିନେ ତମେ ଟିକେ ଭଲରେ ସଜଉଛ ଠା ଠାକୁରଙ୍କୁ ଏକାଦଶୀଟା ଯେହେତୁ ଖୁବ୍ ଭଲରେ ସଜେଇବ। ତାପରେ ଇଏ କରିବୁ ଆଉ ଆଉ ସେ ହୁଁ ଟିକେ ନାମ ସଂକୀର୍ତ୍ତନ କରିବ ଯଦି ଭଲ ଦିନ କରିବ ନାହିଁ କିନ୍ତୁ କରିବାଟା ଭଲ ଠାକୁରଙ୍କ ହ ସଂସାରରେ କଣ ଅଛି କି ଠାକୁରଙ୍କ ନାଁ ତ ସବୁ କିଛି ନା।
ହଁ।
ହୁଁ ଆଉ ତଥାପି ଖାଇବ ଆ କେତେବେଳକୁ?
ଖାଉଛୁ ଦିଟା ବେଳେ ଆଉ। ଗରମ ହଉଚି ଗରମ ହେଇଛି ଖାଇବାକୁ ଇଛା ହଉନି। ଦିଟା ତିନିଟା ଏମିତି ଆଉ ଗରମ ରେ ଖାଇବାକୁ ଇଛା ହଉନି ଆଉ।
ଏ ଆଦିରେ ଯୋଉ ଖରା ହଉଛି ତାପରେ ଯୋଉ ଗରମ ଲାଗୁଛି ବେଶୀ ଗୁଳୁଗୁଳିଆ ଲାଗୁଛି। ଟିକେ ଟିକେ ତ ଗରମ ଦିନ ଦହି ପଖାଳ ବେଶ୍।
ହଁ।
ଦହି ପଖାଳକୁ ଆଉ କିଛି ଦରକାର ନାହିଁ।
ଦହି ପାଖାଳ ଆଉ ଟିକେ ଆଳୁ ଭଜା ନହେଲେ ବଡି ଚୁରା ହେରା କରିଦବା।
ହଁ ଘର ଖାଇବା ଆଉ। ପଖାଳ ଯାହା ତ ଯାହା କିନ୍ତୁ ଖରା ଦିନ ହଉଛି ପାଣି ପାଣି ହଉଛି ଜୀବନ।
ହୁଁ। ଲେମ୍ବୁ ପାଣି କରିକି ପିଇପାରିବ ନହେଲେ ଗୁଲକଣ୍ଡି।
କଣ କହିଲ ଖରାଦିନେ ହଁ ଖରାଦିନେ ହଉଛି କଣ କହିଲ ସବୁ ଗୋଟେ ପଟେ ହେଲା ପାଣି ଗୋଟେ ପଟେ ପାଣି ପିଇଲେ ସରି ହେଇଗଲା ସବୁ। ନାଇଁ କି?
ହୁଁ ହଁ।
ତା ଦେହରେ ଏଇ ଯୋଉ ଖରାରେ ଯୋଉ ବାହାରିଲା ବେଳକୁ ଇଏ ବାରଟା ଗୋଟେ ବେଳେ ଯୋଉ ଖରା।
ସକାଳ ତ ସାତଟାରୁ ଖରା ଆସୁଛି ଭାରି ଆଉ।
ହୁଁ ଟିକେ ଟିକେ ପବନ ଯଦି ହାଲକା ହାଲକା ପବନ ଦିଅନ୍ତା ଏତେ ଖରା ଜଣା ପଡନ୍ତାନି ହାଲକା ହାଲକା ପବନ ବି ଦଉନାହିଁ।
ଆଜି ସବୁଠୁ ବେଶୀ ଖରା ହେଇଛି ସବୁନ ଟିକେ ଘରା ଘରା ପାଗ କରେ। ଆଜି ବହୁତ ଖରା ହେଇଛି।
ଆଜି ଆ ଗୁଳି ଗୁଳିଟା ବେଶି ସେ ଲାଗୁଛି ଖରା ଯାହା ଯେମିତି ଚଳିଯିବ ମଣିଷ ଖରାରେ ବୁଲିିବାଲି କାମ କରିଦବ। କିଏ କୁଆଡେ ଯିବ ଭାରି।
ଦେଲେ ହଁ ବୁଲି ପାରିବ।
ହଁ ସେ ପବନ ବି ଦଉନି ତଦେ ଆଗ ଯଦି ଏମିତି ହେଲା କୁଆଡେ କଣ କରିବ ମଣିଷ କିଛି କୁଆଡେ ଯିବାକୁ ଇଚ୍ଛା ହଉନି।
ହଁ।
ମୁଁ କିଛି କାମ ଧନ୍ଦା ବି କରିବାକୁ ଭଲ ଲାଗୁନି ଆଉ ଏସି ଭିତରେ କେତେ ଦିନି କି ମାନେ ଏସେ ଭିତରେ ରହିଲା ଗୋଟେ ବାହାର ଇଏ ତ ଗୋଟେ ବାହାରେ ବୁଲେଇ ହଁ।
ହଁ
ସେ ଯୋଉଁ।
କୋଉଠି ବର୍ଷା ବର୍ଷା ହେଲାଡୁ କୋଉ ଆଡୁ ହଉଛି କି। ସେ ଯୋଉ ଟିକେ ଟିକେ ଝପିରି ଝିପିରି ହେଇଯାଉଚି ତା ଠୁ ଆହୁରି ଗରମ ହଉଚି।
ହଁ ହୁଳା ବାହାରୁଛି ପୁରା ମାଟିରୁ।
ହଁ ଏଇ ଭୁବନେଶ୍ୱରରେ ତ ମାନେ କଣ ସନ୍ଧ୍ୟାଳକୁ ଲଗାତାର ତିନି ଚାରି ଦିନି ହବ ବୋଧେ। ସନ୍ଧ୍ୟା ହଁ। ହେଲା ଗଛ ଦ୍ୱରା ଭାଙ୍ଗି ଗଲା ହୁଁ ମଝିରେ ତ କୁଆପଥ ପଥର ପଡୁଥିଲା ଯଦି ହଁ ନ୍ତା ମୁଁ କହିବା ଲଗାତାର ପୁରା ଦି ତିନି ଘଣ୍ଟା ଧରି ବର୍ଷା ହେଇଯାଆନ୍ତା। ତାପରେ ହ ଯଦି ଲୋକ ଆସସ୍ଥାନା ପାଇଯାନ୍ ଥଣ୍ଡା ଲାଗନ୍ତା। ଇଏ ତ ଟିକେ ବର୍ଷ ହଉଛି ନା ନାଇଁ ତାର ଚାରି ଡବଲ ଖରା ହେଇଯାଉଛି ପୁରା।
ହଁ।
ଲୋକ କଣ କରିବେ ଲୋକ ମରିଯିବେ ଦେର ବେଶୀ ସଂସଷ୍ଟର ହେରିକା ବେଶୀ ହଉଚି। ସେ ଅଂଶୁଘାତ ହେରିକା ବେଶୀ ପ୍ରୋବ୍ଲେମ ହଉଚି ହଁ ବେଶୀ ପ୍ରୋବ୍ଲେମ କଣ ଛୋଟ ଛୋଟ ଛୁଆ ମାନେ ଯୋଉ ଅଛନ୍ତି ତାଙ୍କର ହିଁ
ହଁ ସେ ବାହାରକୁ ଯାଇ ପାରୁନାହାନ୍ତି ଘରେ ବି ରହି ପାରୁନାହାନ୍ତି।
ହୁଁ ଓ ହୋ ହଁ ହଉ ମୁଁ ଟିକେ ରଖୁଚି?
ହଁ ହଁ।